ହାଲୋ।
ହଁ। ଆଜି ଗୋଟେ ଭଲ ବିଷୟରେ କଥା ହବା ଗାଁ ଆଉ ସହର ଜୀବନ ଯାପନ ବିଷୟରେ। ତୋର କଣ ମତ?
ହଁ ମୋତେ ତ ଅ ବହୁତ ସୁନ୍ଦର କଥା କହିଲୁ ମୋତେ ତ ଗାଁର ଜୀବନ ବହୁତ ଭଲ ଲାଗେ କାରଣ ସକାଳେ ପକ୍ଷୀମାନଙ୍କର ଶବ୍ଦ ଶୁଣିକି ଉଠିବା ଫୁଣି ଚାଷ ସବୁଜର ଯୋଉ ଚାଷ ହୋଇଥାଏ ତାପରେ ଗାଁର ତାଜା ପବନ ଆଉ ସରଳ ଜୀବନ ମଧ୍ୟ ମନକୁ ବହୁତ ଖୁସି କରିଦିଏ।
ଠିକ କହିଲୁ ଗାଁରେ ଲୋକମାନେ ପ ପରସ୍ପର କୁ ବହୁତ ଭଲ ଭାବରେ ଜାଣନ୍ତି କୌଣସି ଘରେ ସମସ୍ୟା ହେଲେ ସମସ୍ତେ ମିଶି ମିଶିକି ସମାଧାନ ସମସ୍ୟା କରନ୍ତି ସେଇ ମିଳାମିଶା ରହିବାର ଭାବନା ବହୁତ ସୁନ୍ଦର ହୋଇଥାଏ ନା।
ହଁ ଠିକ କହିଲୁ ଆଉ ଗାଁ ର ଖାଦ୍ୟ କଥା ଯଦି କହିବା ତାହା ମଧ୍ୟ ଅଧିକାଂଶ ସମୟରେ ମାନେ ବହୁତ ତାଜା ଆଉ ଘରେ ପ୍ରସ୍ତୁତ ହୋଇଥାଏ ଯେମିତିକି ଶାଗ ହେଲା କି ପରିବା କ୍ଷୀର ଦହି ଏବଂ ଋତୁ ଅନୁସାରେ ଫଳ ମଧ୍ୟ ସହଜରେ ମିଳିଯାଏ।
ହଁ ପରା କିନ୍ତୁ ସହଜରେ ମଧ୍ୟ ଅନେକ ସୁବିଧା ଅଛି ଭଲ ସ୍କୁଲ କଲେଜ ହସ୍ପିଟାଲ ଲାଇବ୍ରେରୀ ଏବଂ ଚାକିରିଆ ଅଧିକ ସୁଯୋଗ ମିଳେ ତେଣୁ ଅନେକ ଲୋକ ସହରକୁ ଯିବାକୁ ପସନ୍ଦ କରନ୍ତି।
ଠିକ କଥା ସହରରେ ଯାତାୟତ ମଧ୍ୟ ବ୍ୟବସ୍ଥା ଭଲ କିନ୍ତୁ ବସ୍ ଟ୍ରେନ୍ ଅଟୋ ମଧ୍ୟ ଅନ୍ୟାନ୍ୟ ସୁବିଧାରେ ସବୁ ମିଳିଯାଇଥାଏ। ସମୟ ବଞ୍ଚାଇବାରେ ମଧ୍ୟ ଏଇଟା ବହୁତ ସାହାଯ୍ୟ କରେ
ହଁ ପରା ତେବେ ସହରରେ ଟ୍ରାଫିକ ଶବ୍ଦ ଓ ପ୍ରଦୂଷଣ ମଧ୍ୟ ଅଧିକ ଥାଏ ବେଳେ ବେଳେ ଲୋକମାନଙ୍କର ବହୁତ ବ୍ୟସ୍ତ ଥିବାରୁ ପଡୋଶୀଙ୍କ ସହ କଥା ହବାକୁ ମଧ୍ୟ ସମୟ ପାଆନ୍ତି ନାହିଁ।
ହଁ ସାଙ୍ଗ ଠିକ୍ କହିଲୁ ଯେମିତିକି ଗାଁରେ ସନ୍ଧ୍ୟା ସମୟରେ ଲୋକମାନେ ଘରେ ବାହାରେ ବସିକି କଥା ହୁଅନ୍ତି ପିଲାମାନେ ବହୁତ ସାରା ଖେଳ ଖେଳନ୍ତି ଏବଂ ବୃଦ୍ଧ ଲୋକମାନେ ଗପ କହନ୍ତି ସେହି ପରିବେଶ ଆଜି ମଧ୍ୟ ମନକୁ ବହୁତ ଆକର୍ଷିତ କରେ।
ହଁ ପରା ମତେ ଗାଁ ର ପର୍ବପର୍ବାଣି ମଧ୍ୟ ବହୁତ ବଢିଆ ଲାଗେ। ସମସ୍ତେ ମିଶି ପୂଜା କରନ୍ତି। ଖାଦ୍ୟ ବଣ୍ଟନ ଏବଂ ଏକାଠି ଖୁସି ପାଳନ କରନ୍ତି।
କିନ୍ତୁ ସହରରେ ମଧ୍ୟ ପର୍ବ ପାଳନ ହୁଏ। କିନ୍ତୁ ଗାଁ ପରି ସମସ୍ତେ ମିଶି ଆନନ୍ଦ କରିବାର ସୁଯୋଗ ବହୁତ କମ୍ ମିଳେ। ଅଧିକାଂଶ ଲୋକ ନିଜ ନିଜ କାମରେ ବ୍ୟସ୍ତ ରୁହନ୍ତି।
ହଁ ପରା ତେବେ ମୋର ମତ ତେବେ ମତେ ଲାଗେ ଗାଁ ଓ ସହର ଦୁଇଙ୍କ ନିଜସ୍ୱ ବିଷୟରେ ଅଛି। ଗାଁ ଆମକୁ ଶାନ୍ତି ପ୍ରକୃତି ଓ ସମ୍ପର୍କର ମୂଲ୍ୟ ଶିଖାଇଥାଏ ନା।
ହଁ ଠିକ କହିଲୁ କିନ୍ତୁ ଆଉ ସହରରେ ମଧ୍ୟ ଆମକୁ ବହୁତ ସାରା ନୂଆ ଜିନିଷ ମିଳିଥାଏ। ଯେମିତିକି ଶିକ୍ଷା ଉପରେ ହେଲା କି ଗୋଟେ ବିଜ୍ଞାନ ଆଉ ଉନ୍ନତିର ମଧ୍ୟ। ପଥ ବହୁତ ସାରା ଖାଇ ଥାଏ।
ହଁ ଟା ଠିକ କଥା ଯଦି ଗାଁ ରେ ଭଲ ଶିକ୍ଷା ଆଉ ହସ୍ପିଟାଲର ଚାକିରି ସୁବିଧା ବଢିଯାଏ ତେବେ ଅନେକ ଲୋକ ନିଜ ଗାଁ ରହି ଗାଁରେ ହିଁ ରହି ସୁନ୍ଦର ଜୀବନ ବିତେଇବାକୁ ପସନ୍ଦ କରିବେ ନା ବିତେଇବି।
ହଁ ଠିକ୍ କହିଲୁ। ହ ସହରରେ ଅଧିକ ଅଟ ଲଗାଯାଇଛି। ଏ ଆଉ ମଧ୍ୟ ପ୍ରଦୂଷଣ କମା ଯାଏ ଓ ଲୋକମାନେ ଫାଷ୍ଟ ପରସ୍ପର ସହ ଅଧିକ ସମୟ ବିତାନ୍ତି। କିନ୍ତୁ ସହର ଯିବ ମଧ୍ୟ ବୋହୁତ ସୁନ୍ଦର ଲାଗିବ।
ହଁ ପରା ଏଇ ତ ଜୀବନ ଆଉ। ଶେଷରେ ମୁଁ ଶେଷରେ ମୋର ମନେ ହୁଏ ଜୀବନରେ ସୁଖ କେବେ ବି ସ୍ଥାନ ଉପରେ ନୁହେଁ ବରଂ ଭଲ ଲୋକଙ୍କୁ ଭଲ ପରିବେଶ ଆ ସକାରାତ୍ମକ ଚିନ୍ତାଧାରା ଉପରେ ନିର୍ଭର ହିଁ କରିଥାଏ।
ଏ ଠିକ କଥା କ ସହର ଆମେ ଯଦି ପ୍ରକୃତିକୁ ଭଲ ପାଇକି ରିବା ଅନ୍ୟମାନଙ୍କୁ ସମ୍ମାନ ଦେବା ଏବଂ ନିଜ ଆମେ ସଚୋଟ ଭାବରେ କରିବା ତେବେ ସବୁ ସ୍ଥାନ ହିଁ ଆମକୁ ବହୁତ ସୁନ୍ଦର ଲାଗିବ।
ହଁ ପରେ ଆଜିର କଥାବାର୍ତ୍ତା ବହୁତ ଭଲ ଲାଗିଲା। ଏଥର ମୁଁ ବୁଝିଲି ଯେ ଗାଁ ଓ ସହର ପରସ୍ପର ପ୍ରତିଦ୍ୱନ୍ଦ ନୁହେଁ ବରଂ ଦୁହେଁ ମିଶି ଆମ ସମାଜକୁ ସମୃଦ୍ଧି ହିଁ କରନ୍ତି।
ଆଉ ସାଙ୍ଗ କହିଲୁ ତୁ ଏବେ କୋଉଠି ଅଛୁ?
ମୁଁ ଏବେ ଗାଁ ରେ ଅଛି ଆଉ। ତମ ତୁ କୋଉଠି ଅଛୁ?
ମୁଁ ବି ମୋର ଗାଁରେ ଅଛି। ଆଉ ତୋର ଏବେ କଣ ଚାକିର ପାଇଁ କି ନା?
ନାଇଁ ସେମତି କିଛି ନାହିଁ ଏମିତି କମ୍ପୁଟର ଉପରେ ଯଦି କିଛି ମିଳିଲା ତ ଅପରଚୁନିଟି ତ କରିବା ଆଉ।
ଆଚ୍ଛା ସମସ୍ତେ କେମିତି ଅଛ
ଆଉ ତମ ଘରେ ଏବେ ସମସ୍ତେ କଣ କରୁଛନ୍ତି?
ଆମ ଘରେ ସମସ୍ତ ଭଲ ଅଛନ୍ତି। ହଁ, ଆଉ ତମର?
ଆମର ବି ସମସ୍ତେ ବଢିଆ ଅଛନ୍ତି।
ଆଛା।
ଆମ ଘରେ ବି ସମସ୍ତେ ଭଲ ଅଛନ୍ତି।
ଆଛା ଆଗକୁ ତ ସାଙ୍ଗ ରଜ ଆସୁଛି ରଜରେ ପ୍ଲାନ୍ ସବୁ କଣ ଅଛି?
ହଁ ରଜରେ ଆମର ନା ଗୋଟେ ଫ୍ୟାମିଲି ଫିଷ୍ଟ ଅଛି। ତାଉ ଭଲ ମଜା ଅଛି ଗୋଟେ ଏମିତି ସମସ୍ତେ ଦେଖା ହେଇ ନଥିଲେ ବି ବହୁତ ଦିନ ହେଲାଣି ଏବେ ଦେଖା ହେଇଯିବୁ। ସେଥିରେ ବହୁତ ମାନେ ଦିଦି ଭାଇ ସମସ୍ତେ ଆସୁଛନ୍ତି। ତ ସେଇଟା ହିଁ ଗୋଟେ ଖୁସି ର ଦିନ ଅଛି ଆମ ପାଇଁ।
ଆଛା ମୋର ବି ସେମ ମୋର ବି ସେମିତି ବୁଲିବା ପାଇଁ ଯିବା ପାଖରେ କିଛି ବି ଯାହା ବି ଗୋଠୁ ମନ୍ଦିର କଣ ବୁଲିବା ପାଇଁ ଯିବା ଆଉ ସାଙ୍ଗମାନ ସବୁ ମିଶି ମସ୍ତି କରିବା ନୂଆ ଡ୍ରେସ୍ ପିନ୍ଧିବା ଆଉ ରଜ ତ ମେନ୍ ହେଉଛି ପିଠା ଖାଇବା।
ଆଉ ଗୋଟେ ମେନ୍ ଜିନିଷ ଭୁଲିଗଲୁ ପିଠା ତ ପିଠା ତ ଖାଇବା ତା ଖାଇବା ତା ସାଙ୍ଗରେ ସେଲଫି ତ ବହୁତ ହିଁ ଲୋକ ନେବେ।
ହଁ ଆଜିକାଲି ତ ସେଇଟା ହେଉଛି ମାନେ ଯାହାବି କର ଫଟୋ ଉଠେଇବାଟା ବି ହେଉଛି ବହୁତ ମାନେ ଇମ୍ପୋର୍ଟାଣ୍ଟ।
ଫଟ ଉଠି ଗୋଟେ ଇମ୍ପଟାନ୍ସ ହେଇଯାଉଛି ସମସ୍ତଙ୍କ ପାଇଁ।
ହଁ ଆଜି କାଲି ଲୋ ଲୋକମାନେ ତ ମୋବାଇଲ୍ ହିଁ ଅଧିକ ୟୁଜ୍ କରୁଛନ୍ତି। ରୁଟି ଆଉ ତରକାରୀ ଆଉ ତୁମେ? ରୁଟି ଆଉ ତରକାର
ଆମର ବି ସେଇ ରୁଟି ଆଉ ବେସନ ପୋଟଳ ତରକାରି ହେଇଛି ସେଟା।
ହଉ ସାଙ୍ଗ। ଆଉ
ଆଚ୍ଛା ବେସନ ପୋଟଳ ତରକାରି ତମେ ନିଜେ ବନେଇବା ଶିଖିଛ?
ନାଇଁ ସାଙ୍ଗ ମୋତେ ଏତେ ନର୍ମାଲ ରୋଷେଇ ଆସେ ଯେମିତିକି ମ୍ୟାଗି ହେଲା ଉପମା ତ ମୁଁ ଏବେ ଶିଖିନି। ଆଉ ତୁମେ?
ଆଚ୍ଛା ଆଚ୍ଛା ନା ମତେ ବି ସେମତି ଆସେନି କିଛି। ମତେ ବହୁ ମାନେ ରୁଟି ବି ତ ବେଲିବା ଆସେନି। ମୁଁ ଖାଲି ସେଖିପାରେ ବା ସେମତି ନର୍ମାଲ ଦିନ ତ ସବୁ ଆଉ।
ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ହଁ ଭଲ ଅଛନ୍ତି।
ଆଜିକାଲି ଯୋଉ ମାତ୍ରାରେ ହଁ ବି ଭଲ ଅଛନ୍ତି ଆଜିକାଲି ଯେଉଁ ମାତ୍ରାରେ ଗରମ ହେଉଛି ନା
ଗରମ ପୁରା ପ୍ରବଳ ହଉଛି କୁହନି କୁହନି ବହୁତ ଗରମ ହଉଚି।
ସତରେ ବର୍ଷ
କିନ୍ତୁ ସନ୍ଧ୍ୟା ବେଳେ ବାହାରେ ଆସିକି ବସିକି ହଁ ପରା ସନ୍ଧ୍ୟା ବେଳେ ତାପରେ ଯୋଉ ବର୍ଷା ଉଠଉଛି କିନ୍ତୁ ବର୍ଷା ହୋଉନି ପାଗ କିନ୍ତୁ ବହୁତ ସୁନ୍ଦର ଲାଗୁଛି। ଚେୟାର ବହୁତ ବଢିଆ ଲାଗୁଛି।
ଠିକି କହିଲୁ ସାଙ୍ଗ। ଆଉ କିଣା କିଣି ସରିଲା
ସନ୍ଦ୍ୟା ବେଳେ ହଁ ରଜ ପାଇଁ ସେମିତି ଗ ତେଥର ଯାଇଥିଲୁ ଆମେ ହୁଁ ହୁଁ ସରିଲାଣି।
ହୋଉ। ହଁ ମୋରବି ସରିଲାଣି ଆଉ ଆଉ ତୁମ ଘରେ ସବୁ କି କିଏ କିଏଅଛନ୍ତି?
ଘରେ ବାପା ମା ମୁଁ ଗୋଟେ ଭାଇ ଅଛି ମୋର ଛୋଟ ଭାଇଟେ ଆଉ ତମର
ମୁଁ ବି ଘରେ ମୁଁ ମୋ ବାପା ଆଉ ମା ହଉ।
ଆଛା
ଆଉ ତୁମକୁ କଣ କରିବା ପାଇଁ ଭଲ ଲାଗେ ଗୀତ ଶୁଣିବା ପାଇଁ ଭଲ ଲାଗେ
ହଁ ଗୀତ ଶୁଣିବାକୁ ଭଲ ଲାଗେ କିନ୍ତୁ ମାନେ ଯେତେବେଳେ ଟିକେ ହେବି କାମ ପଡିଯାଏ ସେତେବେଳେ ଗୀତ ଲଗେଇକି ଶୁଣିକି କାମ ଟାକୁ କରେ
ହଁ ହଁ ବହୁତ ମାନେ ବହୁତ ଭଲ ଲାଗେ ଆଉ କାମ ବି କେତେବେଳେ ସରିଯିବ କିଛି ଜଣା ବି ପଡ଼ିବନି।
ହଁ ସେମତି ଗୀତରେ ଟାଇମ ପାସ୍ ହେଇଯାଏ ନାଁ କେମତି କାମ ସରିଯାଏ କିଛି ଜଣା ପଡନି।
ହଁ ଆଉ ତୁମକୁ ଗପ ଗପ ପଢ଼ିବା ପାଇଁ ବହି ପଢ଼ିବା ପାଇଁ କେମିତି ଲାଗେ?
ବହି ପଢିବାକୁ ତ ବହୁତ ଭଲ ଲାଗେ ବେଶୀ ହେଲା ଗୋଟେ ଗୋଟେ ଗପ ବହି ଆସେନା ପିଲାଙ୍କ ସ୍କୁଲରୁୁ ସେଗୁଡା ଶୁଣିବାକୁ ବହୁତ ହିଁ ଭଲ ଲାଗେ।
ହଁ ସାଙ୍ଗ ଠିକି କହିଲ। ଆଉ ସାଙ୍ଗ ଆମ୍ବ ଆମ୍ବ ଖାଇଛ କି ନାଇଁ ଏବେ ତ ଖରା ଦିନ
ସାଙ୍ଗ ତୁମକୁ ଆମ୍ବ ଖାଇବାକୁ ଭଲ ଲଗେକି ନାଁ ନାହିଁ ଏଵେ ତ ଖରା ଦିନ ନାଁ
ହଁ
ହଁ ଠିକି।